ହଁ।
କଣ କରୁଛନ୍ତି? ଓହୋ ଫ୍ରି ଅଛନ୍ତି ତ?
ହଁ ହଁ ହଁ।
ହଁ କଣ ଖାଇଥିଲେ?
ଆଜି ମାଛ ହେଇଥିଲା।
ହଁ ଆମର ବି ମାଛ ହେଇଥିଲା ଆଉ ଡାଲମା ହେଇଥିଲା। ଭାତ ଏମିତି ହେଇଥିଲା ନନ ଭେଜ ଆଜି ଆସିଥିଲା।
ଆଚ୍ଛା ଭେରି ଗୁଡ।
ମଝିରେ ମଝିରେ ନନଭେଜ ଖାଇବା ବି ଉଚିତ।
ମାନେ ହଷ୍ଟେଲରେ ରହିଲା ପରେ ନନଭେଜ ପାଇଁ ପାଗଳ ପୁରା। କିନ୍ତୁ ସେତେଟା ମିଳେନି ନା।
ହଁ ହଁ ମୋ ଭୟସ ନା ଠିକ ସେ?
ଆଜ୍ଞା?
ମୁଁ କହିଲି ମୋ ଭୟସ ଶୁଭୁଛି ନା?
ହଁ ହଁ ସବୁ କ୍ଲିୟର ଶୁଭୁଛି ମୋ ଭୟସ ଶୁଭୁଛି ତ?
ହଁ ହଁ ହଁ।
ମୋର କିଛି ବ୍ୟାକଗ୍ରାଉଣ୍ଡ କିଛି ନଏଜ ଆସୁଛି କି?
ନାଇଁ ଏବେ ନାଇଁ ଆସୁଥିଲା ଯେ ଏବେ କିନ୍ତୁ ଆଉ ଆସୁନି ସେଇଥିପାଇଁ ପଚାରିଲି।
ହଁ। ଆଉ ହଉଛି କଣ କରିବି ସନ୍ଧ୍ୟା ସନ୍ଧ୍ୟା ଦେଇ ସାରିଲାଣି ପୂଜା କରିସାରିଲାଣି?
ହଁ ହଁ ହଁ। ସବୁ ସରିଲାଣି ଏଇ ବସିଥିଲି ଆଉ।
ହଁ। ଆମେ ହଁ ଏଇ ହଷ୍ଟେଲରେ ଆମେ ବି ପ୍ରେୟାର ହେକା କରୁ ଆଉ ସେ ଆଜି ଏବେ କିଛି କରାହେଉନି କାହିଁକିନା ପ୍ରାୟ ପିଲା ପଳେଇ ଗଲେଣି ହଷ୍ଟେଲ ଛାଡିକିନା। ହଷ୍ଟେଲତି ସିଜୀୟାର ହେଲା ଅଧେ ଛୁଆ ପଳେଇଲେ ହଷ୍ଟେଲ ଛଡିକି ବହୁତ ପିଲା ଆସିନାହାନ୍ତି ଆମେ ଯଉ ଅଳ୍ପ ପିଲା ଅଛୁ ସେଥିଉ ଯିଏ ଯେମିତି ତାଙ୍କ ରୁମ ଭିତରେ ଯିଏ ଯେମିତି ପୂଜା କର ଇଏ କର ଆମ ଅନକ ପ୍ରେୟାର କେହି କରନ୍ତିନି। ମୁଁ ଆମ ସାଙ୍ଗ ମିଶି କରିକି ହଁ ମୁଁ ଆମ ସାଙ୍ଗ କେବଳ ମିଶି କରିବି ଜଗନ୍ନାଥଙ୍କ ଏମିତି ଛୋଟ ଛୋଟ ମୂର୍ତ୍ତି ଆଣିକି ଧୂ ପହର ରଖିକି ଏମତି ଏମିତି ନିଜେ ପୂଜା କରୁ ଆଉ।
ଭଲ ଭଲ ବହୁତ ଭଲ କଥା।
ହଁ ସକାଳ ଟିକେ ସନ୍ଧ୍ୟାଳେ ଟିକେ ଟିକେ ଧୂପ ଦେଇ ଏମିତି ଖାଲି ପୂଜା କରୁ
ହୁଁ ଭଲ ନାଁ ସେଇଟା କରିବାଟା ଭଲ ବୋଲି ଏକାଗ୍ରତା ଆସିବା କହନ୍ତି ମେଡିଟେସନ କଲେ ବହୁତ ଭଲ ବୋଲି।
ଦିନ ଦିନ ସାରା ବ୍ୟସ୍ତ ଭିତରେ ପାଞ୍ଚ ମିନିଟ ଯଦି ବିି ଭଗବାନଙ୍କ ପାଇଁ କାଢିଲ ବହୁତ।
ବହୁତ ନାଇଁ ଗୁଡ୍ ମାନେ ଭଲ କଥା। ଯାହା ହଉ ତମ ହ ହେଲେ ରହିକି ବି ଯା ହ ଛୁଆ ତମେ ଏତେ କଥା କରୁଛ ବଡ କଥା।
ସେ ଆଉ କାହା କଥା ଜାଣିନି କିନ୍ତୁ ଟିକେ ପୂଜା ନ କଲେ ମନକୁ ଶାନ୍ତି ମିଳେନି ନା ସେଇ କଥା କାହିଁକି ନା ଆମେ ଗାଁ ପରିବେଶ ରହିଯାଇଛି ତ ସବୁବେଳେ ଅ କହନ୍ତ ଘରେ ହଁ ଟିକେ ଗୋଡ ହାତ ଧୋଇ ଯଦି ଠାକୁରଙ୍କ ପାଖରୁ ଜୁହାର ନହୋଉ ଗାଲି ଟା ମାନେ ନିଚୟ ଶୁଣୁ। ସେଇ ଅଭ୍ୟାସ ଟା ରହି ହେଇଛି ଆଉ।
ଓହୋ ହଷ୍ଟେଲ ଲାଇଫ କେମତି ଲାଗୁଛି ମା?
ହଷ୍ଟେଲ ଲାଇଫ ତ ମୋର ଥିଲାନି ପ୍ଲସ ଟୁ ଟାଇମରେ କିନ୍ତୁ ଏଇ କ୍ଷିଣା ତ ଏଇ ପ୍ଲସଟୁ ଟାଇମ ରେ କହନ୍ତୁ ମୁଁ ରଖମି ବୋଲି ମୁଁ ଭାବି ଥିଲି। ସେଥିପାଇଁ ସମର କୋର୍ସ କରିଥିଲୁ ତାପରେ କିଛି ପ୍ରୋବ୍ଲେମ ହେଲା ଘରେ ସେଥିପାଇଁ ଆଉ ସାଇନ୍ସ ନେଲିନି ସେତେବେଳେ ସମର କୋଟାଇମ ରେ ଦି ତିିନି ମାସ ହଷ୍ଟେଲ ରେ ଥିଲି ସେ ଟାଇମ ଟା ମତେ ଜମା ଭଲ ହିଁ ଲାଗୁନଥିଲା। ଷ୍ଟାଟିଙ୍ଗ ରେ ତ ତାପରେ ତ ଗ୍ରାଜୁଏସନ ସିଚୁଏସନ ଟିକେ ଘରେ ପ୍ରୋବ୍ଲେମ୍ ହେଲା ଟିକେ ଡିଷ୍ଟର୍ବାନ୍ସ ହେଲା ଆଉ ଆମ ଘରେ ଟିକେ ମ୍ୟାରେଜ ପାଇଁ ଫୋର୍ସ ତ ମୁଁ କହିଲି ନାଇଁ ମ ଘରେ ରହିଲେ ପ୍ରୋବ୍ଲେମ ହବ ମୁଁ ହଷ୍ଟେଲକୁୁ ପଳେଇ ଆସିଲି।
ଆଛା ତମେ କେତେ ଭାଇ ଭଉଣୀ?
ଆମେ ମୋ ଭାଇ ଗୋଟେ ଅଛି ସେ ମୋଠୁ ବଡ଼ ଆଉ ମୋ ଦିଦି ଆଉ ଦିଦି ମ୍ୟାରେଜ କରି ହେଲେ ଆମେ ସେପଟେ ଜଲଦିଝିଅ ପିଲା ମାରେଜ କରି ଦିଅନ୍ତି ଦିନ୍ତୁ ସେଥିପାଇଁ।
ତମେ ଗାଁ କୋଉଠି କିଏ?
ଆମ ଗାଁ ବାଲେଶ୍ଵରପା ଆମ ଘର
ବାଲେଶ୍ଵର।
ହଁ।
ଆଚ୍ଛା।
ହୁଁ ହୁଁ।
ଓ ହୋ ହୋ ହୋ।
ଏମିତି କଥା ଆଉ ଯାହା ଯେମିତି ଚାଲିଛି ଆଉ। ରାତିି କଣ ରୋଷେଇ କଣ ଅଛି?
ରାତିରେ କଣ ଟିକେ କରାହବ ସେଇ ମାଛ ବାଛ ଅଛି ତାକୁ ଆଉ ଟିକେ ବେସର ଫେସର ଦେଇ କଣ ଟିକେ କରିଦେଲେ
ହୁଁ ରୁଟି ନାଁ ଭାତ ନାଁ କଣ? ସବୁବେଳେ
ଦିନେ ରୁଟି ହୁଏ ଆଇଁଷ ଦିନେ ଭାତ ଖାଆନ୍ତି ସବୁ କଣ ଆଇଁଷ ଭାତ ଭାତ ଟା ଭଲ ଲାଗେ ସମସ୍ତଙ୍କୁ।
ହୁଁ ହୁଁ ହୁଁ ଆଉ ଜଣ ଜଣଙ୍କର ଅଭ୍ୟାସ ହେଇ ସେ ଆମ ମୋର ତ ନିଜ ପର୍ସନାଲି ମାନେ ମତେ ରୁଟି ନ ଖାଇଲେ ରାତିରେ ଭଲ ହି ଲାଗେନି। ତୁ ହଷ୍ଟେଲ ଆସିକି ସବୁ ଖାଇଦଉଛି ଯାହା ମିଳୁଛି ଖାଇଦଉଛି।
ହେଁ ହେଁ ହେଁ ସେଇଆ ପା ହଷ୍ଟଲା ଟା କେମିତି କଣ ଅ ତା ଠିକ ମାନେ ନିୟମ ତାର ରୁଲ ରେଗୁଲେସନ୍
ହଁ ଆମର ଟିକେ ମାନେ ଆ ଅନ୍ୟ ହଷ୍ଟେଲ ର ଆମ ହଷ୍ଟେଲ ଟିକେ ବହୁତ ଟିକେ ଷ୍ଟ୍ରିକଟ ଅଛନ୍ତି ମାନେ ଏଠି ଆମକୁ ଛାଡୁ ବିି ନାହନ୍ତି ବୁଲାବୁଲି ପାଇଁ କେବଳ ଦୁଇ ଘଣ୍ଟା ହିଁ ଛାଡିବେ ଏଇଠି ତ ରକେଟ୍ ବିଲ୍ଡିଂ ଚାଲିକି ଗଲା ବେଳେକି ଦୁଇ ଘଣ୍ଟା କଣ ତିନି ଘଣ୍ଟା ଚାଲିଯାଇଥିବ। ହଁ ଆଉ ଝିଅ ପିଲାମାନେ ଜାଣିଥିବ କଣ ଜିନିଷ ଟିକ କିଣିବା ମାନେ ଦଶଥର ଜିନିଷକୁ ଦେଖ ଦେଖିବୁ ବାର୍ଗେନିଂ କରିବୁ ସେଇଥିର ଟାଇମ ଚାଲିଯାଏ। ଆଜ୍ଞା।
କୋଉଠି କହୁଥିଲ?
କହୁଥିଲି ଯେ କମଳାନେରୁ ଓମେନ୍ସ କଲେଜରେ ରମାଦେବୀ ଅଣ୍ଡରରେ ୟୁନିଟ ୱାନ
ହଁ ହଁ।
ବାସ ଏଇ ହଁ ଏଇଠି ମାର୍କେଟ ବିଲ୍ଡିଂ ପାଖ ଖେର୍ ତ ଆମେ ଚାଲି ଚାଲିକି ଯାଉ କିନ୍ତୁ ସେ ଚାଲି ଚାଲି ଗଲେ
ହଁ ହଁ ଲାଗି ଯାଉଥିବ ଆଉ। ହୁଁ।
ଏମିତି ଆଉ।
ହୁଁ ହୁଁ ହୁଁ ହୁଁ।
ହଁ ପା ଆଉ ଯଦି ବି ଲେଟ୍ ହେଇଛି ଯେ ସେ ଘରକୁ କଲ୍ କରିଦିଅନ୍ତି ୱାର୍ଡେନ ଯିଏ ଥାଏ। ସେ ଆମ ଘରକୁ କହିଦଅନ୍ତି କି ଆପଣ ପିଲା ଯାଇଛନ୍ତି ଦୁଇ ଘଣ୍ଟାରୁ ଅଧି ଅଧିକ ହେଲାଣି
ହୁଁ ନାଇ ଝିଅ ପିଲା ନା ବାହାରେ ବି ତମେ ରହିବାଟା ଆଜିକାଲି ଯୋଉ ସିଚୁଏସନ ପରିସ୍ଥିତି ହେଲାଣି ଟିକେ ରିଷ୍କ୍
ହୁଁ ଆଉ ଗୋଟେ କଥା ନିଜ ନିଜେ ଠିକ ରହିଲେ ସବୁ ଠିକ ଆଉ କଣ।
ନାଇଲୋ ମାଆ ନିଯେ ଠିକ ରହିଲେ ବି ଏଠି କିଛି ଠିକ ନାହିଁ। କାହିଁ କହୁନ?
ଆଜ୍ଞା।
ମୁଁ କହିଲି ନିଜେ ଠିକ ରହିଲେ ବି ଠିକ ନାହି ଟାଣିଟୁନି ତମକୁ ଘୋଷାଡିବ। ତମେ ଝିଅ ପିଲା ତମ କେତେ ବଳ କେତେ ବଳ ତମର?
ହଁ ହୁଁ।
ଗୁଣ ଠିକ କରିବା କି ଆମ ଗୁଣ ବ୍ୟବହାର କରିବା କି ଆମେ ଲୋକ ଜାଣିପାରିବା ଏଇ ଲୋକର ଏମତି ନେଚର କି ଆମେ ତାଙ୍କର ଠୁ ଦୂରେଇ ରହିବା ଆମ ବାଟ ଟରେ ଆମେ ଯିବା ସେଇଟା କରିପାରିବା ଏଇ ପାଗଳ ଲୋକ ଯୋଉ ଆଜି ଆଜିକାଲି ଯୋଉ ସବୁ ଡ୍ରଗ୍ସ ମଦ ପିଇକି ଯୋଉ ବୁଲୁଛନ୍ତି।
ଆଜ୍ଞା।
ତମେ ତମକୁ ଟାଣି ଟୁଣି ଘୋଷାଡିବ ତମ ଝିଅ ପିଲା କେତେ ଦିଟା ଝିଅ ବି ହୁଅ କେତେ ବଳ ତମେ ଦିଟା ଚାପ୍ ଚପଡ଼ା ଦେଲେ ଏକାଥରେ ମୁହଁ ମାଡ଼ିକି ଆମେ ପଡୁଛୁ।
ସେଇଆ ଆଉ ଜଣେ ଯଦି ଜୋର୍ ସେ ଝିଙ୍କି ବି ଦେଲା ଆମର କେତେ ବଳ?
ନାଇଁ ତମ ପାଖରେ ଠିଆ ହେଇଯିବ ଯଦି ତମ ଦେଖ ଡରି ଆଗ ଡର ଟା ପଶିଯିବ। ଏ ବାପରେ
ଏତେ ଟାଣ ଦେଖେଇଲେ ବି ଡରଟା ତ ଭିତରେ ଥିବ ନା?
କିଛି ନାହିଁ ତମ ବାହାରେ ଖାଲି ତମ ଚୁନି ଟାଣି ଦିଅନ୍ତୁ। ତମ କେତେ ଖରାପ ଲାଗିବ ତମ ଥରେ ଭାବିଲ। ମାନେ ଏଇଟା ଭାବିବା ଖରାପ୍।
ହୁଁ ହୁଁ।
ହୁଁ ଏଇନା ହଷ୍ଟେଲରେ ହଁ। ଟିକେ ତ ଜଗି ରଖି ଚଳିବାକୁ ପଡିବ ବାହାରେ ଯେହେତୁ ଆସିକି ରହୁଚ।
ହଁ।
ହଁ ଘ ଯାହେଲେ ବାପା ମା ଘରେ ଥିଲେ ବି ତାଙ୍କର ଗୋଟେ ଅଛି ନା ନାଇଁ ମୋ ଝିଅ ଟା ବାହାରେ ଅଛି।
ହଁ ସେଟା ବି ଠିକ କଥା ହଁ।
ନିଜେ ନିଜ ମନ ତମ ମନ ନ ଭଲ ଲାଗିଲେ ମା ବାପା ମନ ବି ସେଠି ଭଲ ଲାଗୁନଥିବ। କାଁ ନା ସେଇଟା ଗୋଟେ କନେକ୍ଟ କରେ ଛୁଆଙ୍କ ଦେହରେ ମା ବାପାଙ୍କ ସହିତ। ମା ବା ଏତେ କଷ୍ଟରେ ବଢେଇଚିନ୍ତି ମା କଣ ଆବାଜ ଆସୁଛି ପଛ ପଟୁ ଗଡର ଗଡର ଘଡ ଘଡ ହେଇକି?
ହଁ ଏବେ ଆସୁଚି କି?
ଏବେ ନାଇଁ କଣ ତମେ ରଖୁଥୁଲ ବୋଧେ?
ମୋର ଗୋଟେ ସାଙ୍ଗ ପିଲାଟେ କଣ ଗୋଟେ ଟେବୁଲ ଟେ ଆଣୁଥିଲା ତ।
ହଁ ହଁ ହଁ ସେ କଣ ହଉଚି ନା ଯଦି ଆମ ଭଏସ ନା କ୍ଲିୟର ହବନି ନା
ହଁ ହଁ କଟିଯିବ ବାସ୍ ବାସ୍ ହଁ।
କାରଣ ଆମେ ଯୋଉ ଏତେ ଭଲ ଟପିକ ଗୋଟେ କଥା ହଉଚେ କି ହଷ୍ଟେଲ ଲାଇଫ ଟା କେମିତି କେମିତି ଜଣେ ଆକ୍ଚୁଆଲି ଗାଁ ରୁ ଆସିକି ଜଣେ ଏଇଠି ରହୁଚି ଦେଖ ପାଠର ସୁବିଧା ନାଇଁ ବୋଲି ଜଣେ ଆସି ଏଇଠି ରହୁଚି ନା ନାଇଁ?
ହଁ ସେତିକି ଗୋଟେ ଇଏ ସିଚୁଏସନ ଯାହା ଯେମିତି ହଁ ଷ୍ଟ୍ରଗଲ କିନ୍ତୁ ବହୁତ ଗ ଜାଣେ ମୋ ଲାଇଫ ରେ ବହୁତ ଷ୍ଟ୍ରଗଲ ଗଲାଣି କେବଳ ଏଇ ଟିକେ ପଢିବା ପାଇଁ ହିଁ ହିଁ।
ହଁ। ତମର ଇଚ୍ଛା ଅଛି ମାନେ ସେଇଥିପାଇଁ ଦେଖ ଇଛା ଶକ୍ତି ଥିଲେ ସବୁ କିଛି ହବ। ତେଣୁ ଅଛି ବୋଲି ତମେ ଆସି ପହଞ୍ଚିଚ ପାଠ ପଢୁଚ।
ହଁ ଆଉ ଗୋଟେ କଥା କଣ ମତେ ଟିକେ ନିଜ ଉପରେ କାହାଉପରେ ଡିପେଣ୍ଡ ହେଇତେ ଭଲ ଲାଗେନି ଆଉ ବାର ବାର ଘରକୁ ପଇସା ମାଗିବା ଇଏ ସି ଟିକେ ଡିପେଣ୍ଡ ହେଇତ ମତେ ଭଲ ଲାଗେ
ନାଇଁ ଭଲ ଭଲ ନା ଭଲ ତା ନୁହଁ କି ଆମର କାପାସିଟି ଆମ୍ ପାମ୍ ଯେ ତି ପାରିବା ସେତିକି କରିବା। ତାର ହଁ ହଁ।
ସେଇ ହଉଚି ଆଉ
ଆଉ ଜବରଦସ୍ତି ଆମେ ପାରୁନେ ଏଟା ବାଧ୍ୟ କରିବା ପଇସା ଟା ସେଟୁ ପାଇବା ବୋଲି ଆମେ କୌଣସି ସିଚୁଏସନ୍ ଫେସ୍ କରିବା ସେଇଟା ବି କଷ୍ଟ ନା।
ହଁ।
ତମେ ବି ନିଜେ ଆଉ ଗୋଟେ
ପିଲାର ବୟସ ଅନୁସାରେ ମେଚୁରିଟି ଟା ହୁଏନି। ପିଲା ଯେତେ ସିଚୁଏସନ୍ ଫେସ୍ କରେ ସେଇ ଅନୁସାରେ ତା ମେଚୁରିଟି ଟା ହୁଏ ହଁ।
ଠିକ୍ ଠିକ୍ ଏଇଟା ଯାହା କହିଲ ଏଇଟା
ସେଇଟା ବୟସ ଟା ମେଟର କରେନି। ପିଲା ଗୋଟେ ଛୋଟ ପିଲାଟେ ବି ଯଦି ତା ଘର ଖାଇତେ ନଥିବ କି ତା ବାବା ମା ନଥିବେ କଣ ସିଏ ବି କଣ ନିଜ ପେଟ ପାଇଁ ତ କିଛି ନା କିଛି କରୁଚି ଦୁନିଆ ଟା ସେ ଆମଠାରୁ ବହୁତ ଭଲସେ ଦେଖିଥିବ।
ହୁଁ ହୁଁ ନାଇ ଏଇଟା ଠିକ୍ କଥା କଇଚ ତମେ।
ହୁଁ ସିଚୁଏସନ ଟା ଗୋଟେ ଏମିତି ଜିନିଷ ବାଧ୍ୟ କରିଦିଏ ନିଜକୁ ମେଚର ହେବା ପାଇଁ। ଏମିତି ଆଉ ଯାହା ଚାଲିଚି ଯେମତି।
ହୁଁ ହୁଁ ହୁଁ ହୁଁ ନାଇଁ ଆମ କଥା ହେଇଥିଲି ଭଲ ଲାଗେ। ତମ ସହିତ କଥା, ସେୟା ମୁଁ କହିଲି ଦେଖିବା ଝିଅ କଣ କରୁଚି।
ରାତିରେ ଆମର ହଁ, ରାତିରେ ଆମର ହବ ସାୟଦ୍ ଆଜି ତ ଖାଇବା ଆସିଲା ଦିପରେ ଯା ଆଜି ରାତିରେ ଭାବ ଚି ଆମେ ମୁଢି ଆଉ କଣ ଗୋଟେ ସିଝା ସିଝି କରିଦବୁ। ଆଳୁ, ଆଳୁ ଟମାଟୋ ବଗେରା ସିଝେଇ ଦେଇକି ଚଟନି କରିକି ଖାଇଦବୁ ଆଉ।
ଓ ହୋ!
ହଁ ପା ଆଉ
ଏ ଆସିବେ ରୋଷେୟା।
ସେ କହୁଥିଲେ ନେଷ୍ଟ୍ ମନ୍ଥ୍ ରୁ ଆଇବେ, ଆଜି ତ ହେଲାଣି ଛବିଶ ଆସିବେ କହୁଥିଲେ ଆଉ ଟିକେ ଆଜି ପୁଣି ସେଇଆପା ଗମେଣ୍ଟ୍ ହସ ହ ଗମେଣ୍ଟ୍ ହଷ୍ଟେଲ ହେଲା ବୋଲି, କଣ ଟିକେ ତମେ ଦେଖାଶୁଣା ଠିକ୍ ସେ କରିବନି, ଆମ ପାଖ ପେମେଣ୍ଟ ନେଇଗଲା ବେଳକୁ ଠିକ୍ ଟାଇମ ରେ ଯଦି ଟିକେ ଡିଲେ ହେଇଯିବ, ତା ଗୋଟେ ଦିନ ଯଦି ଲେଟ୍ ହେଇଯିବ ଚାର୍ଜ ପକେଇ ଦୋଉଛନ୍ତି। ପ ପଚାଶ ଟଙ୍କା ନେଖା ଫାଇନ୍ ଦେଇ ପକେଇଦଉଛନ୍ତି।
ନାଇଁ ସେୟା ଛୁଆଗୁଡା ହଇରାଣ ହଉଛନ୍ତି କି କ
ସେଇଆପା ଆଜି ପୁଣି ବାଥରୁମ୍ ର ସେ ଟ୍ୟାପ ଟା ଯଉଟା ପୁରୁଣା ହେଇଛି, ହେଟା ଭାଙ୍ଗିଗଲା ତ ପାଣି ନନଷ୍ଟପ୍ ବୋହି ଚାଲିଛି ସେପଟେ ଟାଙ୍କି ଖତମ୍ ହେଇଗଲା। ଆମେ ପୁଣି ପାଣି ଷ୍ଟୋର କରିକି ର ଖିଲୁ। ସେଇଆ କଥା ହୋଉ ତାହେଲେ ଆ ମୁଁ ରଖୁଛି, କାଲି ଆପଣଙ୍କୁ ଫ୍ରି ରେ କଲ୍ କରୁ ଚି ଆଜ୍ଞା, ରଖୁଚି।
ହୁଁ